ହାଲୋ, ରମା ନମସ୍କାର।
ନମସ୍କାର। ହେସ୍ ସୁ।
ହୁଁ। ଆଚ୍ଛ ଆଚ୍ଛା। ଆଜି ଆମକୁ କେମିତି ମନେ ପକେଇଲ?
ମୋତେ ଆଜି ଟିକେ ବରହମ୍ପୁର ବିଷୟରେ ଜାଣିବାର ବହୁତ ଇଚ୍ଛା ହେଉଛି ତ ସେଥିପାଇଁ କା।
ଆଚ୍ଛା ଆଚ୍ଛା। ହଉ ତ ବରହମ୍ପୁର ବିଷୟରେ କଣ ଜାଣିବ ବୋଲି ଭାବିଥିଲେ?
କଣ ସବୁ ଭଲ ଭଲ ଜାଗା ଅଛି ବୁଲିବା ପାଇଁକା? ମୁଁ ଭାବୁଛି ଆଉ ବର୍ଷେ ପରେ ଯିବି ବରହମ୍ପୁର। ତ ହେଥି ପାଇଁ।
ଆଚ୍ଛା ଆଚ୍ଛା। ଆପଣ ବର୍ଷେ ପରେ ଆସିବେ?
ଆଜ୍ଞା।
ହଉ ଠିକ୍ ଅଛି। ତ ମୁଁ ଜାଗାଗୁଡା କହୁଛି। ଆପଣଙ୍କୁ ଭଲ ଲାଗିବ। ଏଇ ଆମର ଏଠି ବରହମ୍ପୁର ପାଖରେ ଗୋପାଳପୁର ବୋଲି ଅଛି। ସେଠି ବହୁତ ଭଲ ବେଳାଭୂମି ଅ ଛି। ଆଉ ଆମର ଏଠି ସୋନପୁର ବୋଲି ବି ଅଛି, ସେଟା ବି ଗୋଟେ ବେଳାଭୂମି। ପୁଣି ଆର୍ଯ୍ୟପଲ୍ଲୀ ଅଛି ସେଟା ବି ଗୋଟେ ବଢିଆ ବେଳାଭୂମି। ସେଥିର ପ ଥରଗୁଡା ପୁରା ୟୁନିକ୍ ପଥରଗୁଡା। ଆଉ ଏମିତି ବେଳାଭୂମିଗୁଡା ବହୁତ ଅଛି ଆମର। ଯେହେତୁ ଆମର ମେ ଜିଲ୍ଲାଟା ଆମକୁ ସମୁଦ୍ର ପାଖାପାଖି ନା ସେଥିପାଇଁ ବଙ୍ଗୋପସାଗର ପାଖାପାଖି।
ହ
ସେଥିପାଇଁ କି ଏମତି ବହୁତ ବେଳାଭୂମି ଅ ଛି। ଆପଣଙ୍କୁ ବେଳାଭୂମି ପସନ୍ଦ ଲାଗେ। ସମୁଦ୍ର ଆଜ୍ଞା। ଆଜ୍ଞା କଣ କହିଲେ?
ମ୍ୟାମ୍ ଶୁଣା ଯାଉ
ହ୍ୟାଲୋ।
ଆଜ୍ଞା, ମୁଁ କହିଲି ଶୁଣା ଯାଉଛି ଏବେ?
ଆଜ୍ଞା।
ମୁଁ କଇଲି, ମୋତେ ପସନ୍ଦ ଲାଗେ।
ଆଛା। ହଉ ହଉ, ଆପଣ ଆଉ କୋଉ ବେଳାଭୂମି ବୁଲିବାକୁ ଯାଇଛନ୍ତି?
ଆମ ପୁରୀ ପାଖରେ ଅଛି ଯୋଉ ସମୁଦ୍ର ସେଇଠିକି ଯାଇଥିଲି।
ଆଚ୍ଛା।
ହୁଁଁ।
ଆଉ
ଆଉ କୁଆଡ଼େ, ଯଦି ଯାଇଥିବି ମୋର ମନେ ନାହିଁ।
ତ ପୁରୀ ପାଖରେ କୋଣାର୍କ ଆମର ଚନ୍ଦ୍ରଭାଗା ନଦୀ ଅଛି ସେଇଥି ଇ ଯାଇନାହାନ୍ତି? ସେଠି ବି ଭଲ ବେଳାଭୂମି ଅଛି।
ମୁଁ କୋଣାର୍କ କେବେ ବୁଲିବାକୁ ଯାଇନି।
ଆଚ୍ଛା ଆଛା। ହଉ ଠିକ ଅଛି ଆମେ ମିଶିକି ବୁଲିବାକୁ ଯିବା।
ଆଜ୍ଞା।
ଆଜ୍ଞା। ତ ଆମର ବହୁତ ବେଳାଭୂମି ଗୁଡା ଅଛି। ପୁଣି ମନ୍ଦିର ବି ଏଛି ଅଛି ଏଠି ବହୁତ ଭଲ ଭଲ ମନ୍ଦିର ଅଛି। ଯେମିତି କିି ତାରା ତାରାଣୀ ମନ୍ଦିର ବ୍ରହ୍ମପୁଟୁ। ଉ ଦଶ ରୁ ପନ୍ଦର କିଲୋମିଟର ଦୂରରେ ଅଛି ତାରାତାରିଣୀ ମନ୍ଦିର। ସେଟା ଗୋଟେ ପାହାଡ ଉପରେ ଅଛି। ଆପଣ ଜାଣିଛନ୍ତି କି? ସେଠି ମାନେ ବହୁତ ଲୋକ ଆସନ୍ତି। ମାନସିକ କରନ୍ତି। ଆଉ ଉ କଣ ବହୁତ ଭଲ ସେ ପୂଜା କରନ୍ତି। ଏମିତି ବହୁତ ଯାତ୍ରୀ ସେଠି ଆସନ୍ତି ବୁଲିବା ପାଇଁ। ଆଉ କଣ ଆଛା, ତ ଆପଣ ପୁରୀ କେବେ ଯାଇଥିଲେ?
କୁଆଡ଼େ?
ପୁରୀ କେବେ ଯାଇଥିଲେ?
କଣ କହିଲେ ଟିକେ ଆଉ ଥରେ କହିବେ?
ମୁଁ କହିଲି ଆପଣ ପୁରୀ କେବେ ଯାଇଥିଲେ ଗତ ଥର?
ହ ଟୁ ଥାଉ ଜେଣ୍ଡ ଟେନ। ଟି ଟୁ ଥାଉଜଣ୍ଡ ଟ୍ୱେଣ୍ଟି ଫୋରରେ ମୁଁ ଏବେ ଯାଇଥିଲି।
ଆଚ୍ଛା ଆଚ୍ଛା। ଦି ହଜାର ଚବିଶ ରେ ଯାଇଥିଲେ।
ହଁ, ଆମର ଆମ ଘରେ ହିଁ, ନା ଆମ ଯୋଉ ସାହି ସେଠି ଆମର ଯଜ୍ଞ ହୁଏ। ଆମର ଯଜ୍ଞ ହେଇସାରିବ। ତିନି ଦିନ। ତାପରେ ଯେବେ ସେଇ ଯଜ୍ଞ ହବାର ସାତ ଦିନ ହେଇଯିବ। ଆମ ଘରୁ ଆମେ ସମସ୍ତେ ପୁରୀ ଯାଉ। ସେଠି ଠାକୁରଜୀଙ୍କ ଦର୍ଶନ କରିବା ପାଇଁକା। ତ ସେବେ ଟୁ ଥାଉଜେଣ୍ଟ ଟୋନ ଦୁଇ ହଜାର ଚବିଶ ରେ। ଆମର ହେଇଥିଲା। ଆମେ ସମସ୍ତେ ସେବେ ଯାଇଥିଲୁ। ଆଉ ଦୁଇ ହଜାର ପଚିଶରେ ବି ହେଇଥିଲା। ମେ ସେତେବେଳେ ତ ଆମର ଏତେ ବଡ ରେ ଯାଇ ନଥିଲେ ସମସ୍ତେ। ଆମେ ଖାଲି ଘରର ସମସ୍ତେ ମୁଖ୍ୟ ଲୋକ ଯିଏ। ସେଇମାନେ ହିଁ ଖାଲି ଯାଇଥିଲେ।
ଆଚ୍ଛା ଆଛା ହଉ ଠିକ ଅଛି, ତ। ମୁଁ ଶୁଣିଛି ଆପଣଙ୍କ ଭୁବନେଶ୍ଵରରେ ତ ବହୁତ ମନ୍ଦିର ଅଛି। ତ ସେଇ ସେଇଠି କୋଉ କୋଉ ମନ୍ଦିର ଆପଣ ଯାଇଛନ୍ତି ବୁଲିବାକୁ?
ହୁଁ ହୁଁ ହୁଁ ଇସ୍କନ୍ ଯାଇଛି, ଆଉ ରାମ ମନ୍ଦିର ଯାଇଛି,
ଆଜ୍ଞା, ରାମ ମନ୍ଦିର ବି ଯାଇଛୁ।
ଆଜ୍ଞା ଆଉ ଲିଙ୍ଗରାଜ ମନ୍ଦିର ବି ଯାଇଛି ମେ ବି। ମୋର ମନେ ପଡ଼ୁନି। ଆଉ କୁଆଡେ ଯାଇଛି ମୋର କିଛି ମନେ ପଡୁନି।
ଆଛା ଆଚ୍ଛା। ଆପଣଙ୍କ ଭୁବନେଶ୍ଵରକୁ ତ ମନ୍ଦିରର ସହର ବୋଲି କୁହାଯାଏ ପା। ପାଞ୍ଚଶହରୁ ଛଅଶହ ମନ୍ଦିର ସେଠି ଅଛି ବୋଲି ଆପଣ ଯାଇନାହାନ୍ତି ବୁଲିବାକୁ?
ନା ମତେ ଏତେ ବୁଲାବୁଲି କରିବା ପସନ୍ଦ ନୁହେଁ। ଆଉ ଆମ ଘରେ ସମସ୍ତେ ଏମିତି ବୁଲାବୁଲି କରନ୍ତି ବଟ୍ ମୋର ଏମିତି ପରୀକ୍ଷା ବଗେରା ରହିଯାଏ ଯୋଉ ଟାଇମରେ ସେମାନେ ବୁଲିବାକୁ ଯାଆନ୍ତି। ଆଉ ମୁଁ ପ୍ରାଇଭେଟ୍ ସ୍କୁଲରେ ପଢ଼ୁଥିଲି। ଆଉ ଗଭମେଣ୍ଟ ସ୍କୁଲର ଏକ୍ସ ଆଉ ସମସ୍ତେ ଆମ ଘରେ ଛୁଆ ମାନେ ଗଭଣମେଣ୍ଟ ସ୍କୁଲରେ ପଢୁଥିଲେ ତ ସେମାନଙ୍କ ପରୀକ୍ଷା ଆମଠୁ ଜଲଦି ସରିଯାଏ। ଆଉ ଆମର ଲେଟରେ ସରେ। ତ ସେଥିପାଇଁକା ମୁଁ କେବେ ଯାଇପାରେନି। କୁଆଡେ ବୁଲିବାକୁ
ଆଚ୍ଛା ଆଚ୍ଛା ତ ଆପଣଙ୍କ ପ୍ରତି ଅନ୍ୟାୟ ହେଇଛି ହାଁ, ହଉ।
ଆଜ୍ଞା। କିନ୍ତୁ ମୁଁ ମେନଲି ମୁଁ ମଥୁରା ଯାଇଥିଲି ରାଧାକୃିଷ୍ଣଙ୍କ ମନ୍ଦିର, ପୁଣି ସିରିଡିସାଇ ଯାଇଥିଲି, ବମ୍ବେ ଯାଇଥିଲି ବୁଲିବାକୁ।
ଆଚ୍ଛା ଗଲା ଆଉ କେତେ ଗୁଡା ବୁଲିଛନ୍ତି। ମୁଁ ଏ ତିନିଟା ଜାଗାରୁ ଗୋଟେ ବି ବୁଲିବାକୁ ଯାଇନି। ତ ମତେ କହିବେ କେମିତି କଣ, ଆପଣ କେବେ ଯାଇଥିଲେ ଏଇଗୁଡା?
ମୁଁ ଛୋଟ ଥିଲି ଫିଫଥ କ୍ଲାସରେ ଯାଇଥିଲି।
ଆଚ୍ଛା ଆପଣ ଷଷ୍ଠ ପଢୁଥିଲେ। ହଉ ମତେ ଟିକେ କହିଥାନ୍ତେ, ନହେଲେ ମୁଁ କେମିତି ଜାଣନ୍ତି ବୋଲି ମୁଁ ଯିବା ବୋଲି ଭାବୁଛି।
ମୁଁ ତ ଛୋଟ ଥିଲି ମୋର କିଛି ମନେ ନାହିଁ ଏତେ। ହେଲେ ଭଲ ପ୍ଲେସ ଥିଲା ଗୋଟେ ପ୍ରେମ ମନ୍ଦିର ବୋଲି ଥିଲା ସେଠି। ସେଇଟା ବହୁତ ବଢିଆ ଲାଗିଲା।
ଆଛା ଆଛା ହଉ ଠିକ ଅଛି ଆପଣ ଯେ ଯେହେତୁ ବଡ ହେଇଗଲେଣି ତ ଆମେ ମିଶିକି ଯିବା ଆମେ। କୋଉଠୁ କଣ ବୁଝିକି ମୁଁ ବୁଝିଦେବି ଆମେ ମିଶିକି ଯିବା।
ଆଜ୍ଞା।
ଆଜ୍ଞା ହଉ ତ ମୁଁ ଏମି ତି ଓଡିଶା ବାହାରକୁ ମାନେ ଯାଇଛି ପ୍ରୟାଗରାଜ ଯାଇଥିଲି। ପୁଣି ହାଇଦ୍ରାବାଦ ଯାଇଛି। ଆଉ ଯାଇଚି ଆମର ତିରୁପତି ଯାଇଛି। କି ସିମାଞ୍ଚଳମ ଯାଇଚି। ଆଉ କଣ ରହିଲା ବିଶାଖାପାଟନମ ଯାଇଛି। ଆଉ ବିଜୟୱାଡା ଯାଇଛି। ଏମିତି ଯାଇଛି ହଁ ଆଉ ଗୟା ଯାଇଛି ଯୋଉଟା କି ବିହାରରେ ଅଛି। ଏମିତି ବହୁତ ଜାଗା ଯାଇଚି। ଆପଣ ଆଉ କୋଉଠି ଯାଇଛନ୍ତି ମଥୁରା ଆଉ ସିରିଡିଶାଇ ବମ୍ବେ କୁ ଛାଡିକି ଓଡିଶା ବାହାରକୁ?
ଆଉ କୁଆଡେ ଯାଇନି ଆମର ଏମିତି ହେଇଥିଲା। ତିରୁପତି ଆଉ ଗଙ୍ଗା, ଗୟା ଏଗୁଡା ସବୁ ହେଲେ ସେ ଟାଇମ୍ ରେ ମୋର ଏକ୍ଜାମ୍ ରହିଯାଇଥିଲା ଆନୁଆଲ୍ ଏକ୍ଜାମ୍। ତ ଘରେ ସମସ୍ତେ ଯାଇଥିଲେ ମତେ ଛାଡିକି।
ଆ ଚ୍ଛା ହଉ ହଉ। ଆମେ ଯିବା ସବୁ ଗୁଡ଼ାଙ୍କ ସେଇଆମେ ବୁଲିିବାକୁ ଯିବା।
ହୁଁ ମୁଁ ଯେ ତିକି ଖୁସି ଲାଗେ ମତେ ପ୍ରାଇଭେଟ ରେ ପଢୁଥିଲି ବୋଲି ସେତିକି ଦୁଃଖ ଲାଗେ କି ମୁଁ କୁଆଡେ ବୁଲିଆକୁ ଯାଇପାରେନି।
ଆଚ୍ଛା ଆଚ୍ଛା ହଁ ସେଟା ବି ତ ଆପଣ କୋଉଠୁ ରହିଥିଲେ?
ଆମ ଘରେ ମୋ ଦିଦି ମାନେ ସମସ୍ତେ ଆସିଥିଲେ ତାଙ୍କର ମୋର ଆମେ ଏମତି ରହିଥିଲୁ।
ଆଚ୍ଛା ଆଚ୍ଛା। ହଉ ଠିକ୍ ଅଛି ଆଗକୁ ଏଁ ସେମାନେ ଏବେ ବହୁତ୍ ବୁଲୁଛନ୍ତି ଆମେ ଆଗକୁ ବହୁତ୍ ବୁଲିବା।
ଆଜ୍ଞା।
ହୁଁ। ଏମିତି ମୁଁ ବି ଭାବୁଥିଲି ଭୁବନେଶ୍ଵର ଆସିବି ବୋଲି ତ କେମିତି କଣ ଆସିବି ଆଉ କୋଉଠି କଣ ବୁଲିବାକୁ ଭାବୁଥିଲି ଆ ପଣ ଟିକେ ଉପାୟ ମତେ କହିଥାନ୍ତେ।
ହ
ଭଲହେ
ଆପଣ ତ ଟ୍ରେନରେ ଆସିଲେ ଆପଣଙ୍କ ତିନି ଘଣ୍ଟା ଲାଗୁଛି ଆସିଯିବେ। ତାପରେ ଏଇଠି ଆମେ ରହିବୁ ହଁ ତ ମୁଁ ବି ଭୁବନେଶ୍ଵର ବିଷୟରେ ଜାଣି ଦେଇଥିବି ଏତିକି ଯେତିକି ଜାଣିବା କଥା ତାପରେ ଆମ ମିଶିକି ବୁଲିବା।
ଆଚ୍ଛା ହଉ ତ ଆପଣ ନନ୍ଦନକାନନ
ରୁମ୍ ରୁ ନା କେବେ ଯାଇନି ନନ୍ଦନକାନନ‌।
ଆପଣ ନନ୍ଦନକାନନ ଯାଇନାହାନ୍ତି ଭୁବନେଶ୍ୱର ପାଖରେ ରହିକି ମୁଁ ଦୁଇ ଥର ଯାଇ ସିମେଇ ଏବେ
ହଁ
ଆମର ଦି ହଜାର ଚବିଶ ରେ ଯାଇଥିଲି ଗୋଟେ ଥର। ପୁଣି ପିଲା ବେଳେ କେତେଥର ଯାଇଚି।
ହଁ, ମୁଁ ମାନେ ଟେନ୍ ପରସେଣ୍ଟ୍ ଜାଗା ହିଁ ଯଦି ବୁଲିିଥିବି, ବୁଲିଥିବି ମୁଁ ବୁଲି ହିଁ ନାହିଁ କିଛି ବି। ଆଉ ମୁଁ ଇଲେଭେନ୍ କ୍ଲାସ ରେ ହିଁ ଭୁବନେଶ୍ୱର ବିଷୟରେ ଜାଣିଲି, ହେତିକି। ବାସ୍ ମୁଁ ଘରୁ ହିଁ କେବେ ବାହାରେନି ଏତେ।
ଆଛା, ଆଛା। ହଁ, ଭଲ କଣ କହିବା, ହଉ ଭଲ କଥା ଆଉ, ଆମେ ବୁଲିବା ଆଗକୁ।
ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା, ମୁଁ ଯାଉଚି ପରେ କଥା ହେବା।
ଆଜ୍ଞା, ଆଜ୍ଞା, ମତେ ଆପଣଙ୍କ ସହିତ କଥା ହେଇକି ସବୁବେଳେ ଭଲ ଲାଗେ। ହୁଁ ହୁଁ
ଆଜ୍ଞା।
ହଉ ରହୁଚି, ଆଜ୍ଞା। ଯତ୍ନ ନେବେ ଆପଣଙ୍କର
ଆପଣ ବି
ଆଜ୍ଞା।